ହ୍ୟାଲୋ ଅ ଶୁଭୁଛି ଆପଣଙ୍କୁ। ଅ ଗୁଡ଼୍ ଇଭିନିଂ।
ଭେରି ଗୁଡ଼୍ ଇଭିନିଂ।
ଆଉ କୁନ୍‌ କରୁଚନ୍ତି।
ଏଇଠି ବସିଛୁ ଆଉ।
ଆପଣଙ୍କ ଗାଁ ଆଡେ ପବନ ଫବନ ହଉଛି।
ନା ପବନ ତ ପଡି ଯାଇଚି ଗୁଳୁଗୁଳିଆ ଲାଗୁଚି।
ହଁ ନାଇଁ ଆମଡେ ହାଲକା ହାଲକା ପବନ ହୋଉଚି।
ହଁ।
ଆଚ୍ଛା ଆଉ ଏଇ ଲନ୍‌ ଡିନର୍ କରିସାରିଲେଣି?
ନା ତମେ କାରିସାରିଲଣି?
ନାଇଁ ମୁଁ ଖାଇନି ଖାଇବି ଆଉ ଏ ପ୍ରିପେୟାର ଚାଲିଚି।
ହୁଁ ଯାଇଥିଲୁ ବୁଲିବାକୁ ସିଆଡେ ଖାଇଦେଇଛୁ ଆଉ।
ଆଚ୍ଛା ଏଇ ରଜ ପାଇଁ ଡ୍ରେସ ହେରିକା କିଣା କିଣି ସରିଲାଣି?
ହଁ।
ଆଚ୍ଛା। ଆଉ ମାନେ କୋଉଠି ତଥାପି ଭଲ ଡ୍ରେସ ହେରିକା ମିଳୁଚି?
ଭଲ ଡ୍ରେସ୍ ମିଳୁଚି ଏମ୍ ବଜାରରେ।
ବଜାର ପ୍ରାଇସ୍ କଣ କେମିତି ଅଛି ଭଲ ଅଛି?
ଭଲ ପ୍ରାଇଜ୍‌ ଅଛି କସମ୍ ବ ଜାରେ ବି ଭଲ ପ୍ରାଇଜ୍‌ ଅଛି ସବୁଠୁ ଭଲ ପ୍ରାଇଜ୍‌ ଅଛି ଭି ଟୁରେ।
ଭି ଟୁ ରେ ଭଲ ପ୍ରାଇଜ୍‌ ଅଛି ନା ମାନେ ସବୁ ମାନେ ସବୁ ମିଳୁଛି ସେଠି?
ଭି ଟୁ ରେ ଡ୍ରେସ୍ ଶାଢ଼ୀ ମିଳୁନି କିନ୍ତୁ ଡ୍ରେସ୍‌ ସାଲୱାର୍ ସୁଟ୍ ସବୁ ମିଳୁଚି ଆଉ।
ଆଉ ବାହାଘର ଏବେ ହବ ଆଉ ଶାଢୀ ନଖୋଜିକି ଆଉ ଡ୍ରେସ୍‌ ଆଣିବୁ କି।
ଶାଢୀ ଦରକାର ହେଲେ କୁଇନ୍‌ କଲେକ୍ସନ ଯିବେଭାରି ଆଉ।
ଆଚ୍ଛା ଭଲ ଅକ୍ଵ ମାନେ ଭଲ ପ୍ରାଇଜ୍‌ ରେ ମିଳିବ ତ?
ହଁ ହଁ।
ହଁ ଆଉ ସନ୍ଧ୍ୟା ବେଳେ କଣ ଖାଇଥିଲେ ନା ଖାଇନାହାନ୍ତି?
ସନ୍ଧ୍ୟାବେଳେ ଯାଇଥିଲୁ ସେଆଡେ ବୁଲିବାକୁ ଖାଇଦେଇକି ଆସିଚୁ ଆଉ।
ଆଚ୍ଛା। ଆଉ ଆଉ ରଜରେ କଣ କେମିତି ଆଗୁଆ ପିପା ଚାଲିଚି ପ୍ରସ୍ତୁତି।
ହଁ ଚାଲିଚି ଆଉ।
ଆଚ୍ଛା ତଥାବି ବୁଲାବୁଲି
କଲେ ଭଲ ହବ।
ହଁ ମୁଁ ତ ଭାବୁଚି ଯୋଉ କଲ୍ୟାଣ ପୁରରେ ରଜ ମହୋତ୍ସବ ହୋଉଚି ହଁ ସ୍ୱସ୍ତିକ୍ ମନ ସେଇଠିକି ଗଲେ ଭଲ ହୁଅନ୍ତା।
ହଁ ଆଉ ଧାକୁଲି?
ନାଇଁ ଢାକୁଲି ଆର ବର୍ଷ ଯାଇଥିଲୁ ତ ଏତେ ମାନେ ଭଲ ଲାଗିଲାନି। କିନ୍ତୁ ସେଇଟା ତ ଏଥର କଣ ନୂଆ ଅଛି ସେଠି ଶହେ ଦୁଇଶହ ଦୋଳି ପଡୁଚି ଏକା ସାଙ୍ଗରେ ବହୁତ ଲୋକ ବି ଇଏ କରିପାରିବେ। ହୁଁ ସେ ଏକା ସାଙ୍ଗରେ ବହୁତ ଲୋକ ଇଏ କରିପାରିବେ ନା ସେଠି ଗୋଟେ ମାନେ ଗାଁ ଭଳିଆ ସେ ଏମେ ଗାଁ ଭଳିଆ ଫିଲିଙ୍ଗ ମାନେ ଆସିବ ଇଏଟା।
ହୁଁ।
ଏମିତି ଆଉ।
ହୋଉ ଏଥର ଶସ୍ତି ବନା ଯିବ ଆଉ।
ହଁ ଦେଖିବା କଣ କେମିତି ସବୁଆ ସବୁଥରକୁ ଗୋଟେ ଜାଗାକୁ ଯିବା ନା ଅଲଗା ଅଲଗା ଦେଖିବା କଣ କେମିତି ହୋଉଚି ଆଉ।
ଆଉ ଦେବୀ ଦ୍ୱାର ଆଡ଼େ
କଣ କହିଲ?
ଦେବୀ ଦ୍ୱାର
ହଁ ଦେଖିଆ କଣ ହୋଉଛି ଦେଵୀ ଦ୍ୱାରରେ
ସେଠି କଣ ଦୋଳି ପଡେ?
ସେ ବିଷୟରେ ଜାଣିନି ଦୋଳି ପଡେ କି ନାହିଁ।
ବାଲିଯାତ୍ରା ପଡିଆରେ ଦୋଳି ପଡ଼େ ବୋଧେ?
କେଜାଣି ମୁଁ ତ ଏଇ ପାଖ ଲୋକ ହେଇକି ଜାଣିନି ଆଉ।
ହଁ ବାଲିଯାତ୍ରା ପଡିଆରେ ମେଳା ପଡେ, ନହେଲେ ବୋଟ୍ କ୍ଲବ ରେ।
ଓ ଆଚ୍ଛା, ବୋଟ୍ କ୍ଲବ୍ କଥା ତ ଜାଣିଛି ହଁ ପଡେ ବୋଧେ ସେଠି। କିନ୍ତୁ ବାଲିଯାତ୍ରା ରେ ଜାଣିନି।
ହଁ ସେଠି ମେଳା ପଡିଥିଲା ବୋଧେ ଆର
ହୁଁ ଓହୋ। ଆଉ ଆ, ମାନେ ପିଠା ଉପରେ ଆଇଡିଆ ହେରିକା କଣ ଅଛି ନା ନାହିଁ କିଛି?
ହଁ, ହଁ ପୋଡ ପିଠା ଆସିବ କାକେରା ବି ଆସିବ।
ଆଚ୍ଛା, ପୋଡ଼ପିଠାର ଟିକେ କେମିତି କଣ ହୁଏ ମୋତେ ଟିକିଏ କହୁନାହାନ୍ତି ମୁଁ ତ ଜାଣିନି?
ହଉ ପୋଡା ପିଠା ଟା ପ୍ରେସର୍ କୁକର୍ ରେ କଲେ ଆମ ପାଇଁ ଇଜି ହବ।
ଆଚ୍ଛା।
କଣ କରିବ ନା ବିରି ଚାଉଳକୁ ମିଶେଇକି ବାଟିଦବ।
ଆଚ୍ଛା।
ନଡ଼ିଆ ଦରକାର, ଗୁଡ଼ ଦରକାର, ଘିଅ ଦରକାର
ଆଚ୍ଛା।
ଆଉ ନଡ଼ିଆ ଘିଅ ଗୁଡ ଫାଷ୍ଟ ବିରି ଚାଉଳକୁ ଦି ଘଣ୍ଟା ପାଇଁ ବତରେଇ ଦବ।
ଆଚ୍ଛା।
ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦବ।
ହୁଁ।
ତାପରେ ତୁମେ ଚାହିଁବ ଯଦି କାଜୁ, କିସମିସ୍ ବି ପକେଇ
ମାନେ ଅଲଗା ଅଲଗା ଯଦି ଫ୍ଲେବର୍ ପାଇଁ ଅଲଗା ଅଲଗା କିଛି ହଁ ବୁଝିଲି ଆଚ୍ଛା।
କାଜୁ, କିସମିସ୍ କୁ ଭାଜି ଦବ, ନଡିଆ ବି ଟିକେ ଚାହିଁଲେ ଭାଜିଦବ
ଆଚ୍ଛା।
ହଁ ତାପରେ ଗୁଡ କୁ ଟିକେ ମେଲଟ୍ କରିକି ପାଣି ସହିତ
ହଁ।
ସେଇ ବିରି ଚାଉଳ ଉଁ, ବ୍ୟାଟର୍ ରେ ମିଶେଇ ଦବ। ମିଶେଇ ଦେଇକି ତାକୁ ଏ ଏକାଥରେ ପ୍ରେସର୍ କୁକର୍ ରେ ଛାଡିଦବ ତାପରେ ଉ ଉପରେ ଯେମିତି ଗାନିଶିଂ କରନ୍ତି ସେମିତି ନଡିଆ
ହଁ, ହଁ ନାଇଁ ସେଇଟା ତ ମାନେ ଯେ ତ ସେଇଟା ତୋମ ଇଛା ଅନୁସାରେ ତୋମେ ଯେମିତି ବି ତାକୁ ଫ୍ଲେବ୍ ର ଦେଇପାରିବ, କି କଣ କେମିତି ଇ ବି କରିପାରିବ ସେଇଟା କିଛି ଇଏ ନାହିଁ, ମେନ୍ ହଉଛି ହଁ ମାନେ ସେଇଟା କେମିତି ହବ ମାନେ କେତେ ଟାଇମ୍ ଲାଗିବ, କଣ ମୁଁ ତ ଜା ଣିନି ନା।
ତି ଯେମତି ଗ୍ରାଇଣ୍ଡୁ ମି ପ୍ରେସର୍ କୁକର୍ ରେ ବସି ସାଇଲେ ବିରି ଚାଉଳ ବେଟର୍ ଟାକୁ ତାପରେ ଦେଇେଦେଇ କିନା ପ୍ରେସର୍ କୁକର୍ ର ସିଟି କାଢିଦବ। ମିନିମମ୍ ପଚିଶ ତିରିଶ ମିନିଟ୍ ବସିବ ଲୋ ଫ୍ରେମ୍ ରେ ଆଉ।
ଲାଗିବନି ତ?
ନା ତଳେ ବି ଘିଅ ଦେଇଥିବ।
ଆଚ୍ଛା, ଆଚ୍ଛା, ନାଇ ଯଦି ଲାଗିଲା? ନାଇଁ ଯଦି ପୋଡ଼ି ହି ଯିବ ତ ଫାଷ୍ଟ ଏ ଇଏ ନା ହଁ, ହଁ। ଆଚ୍ଛା ଲୋ ରେ ବସା ହବ?
ହଁ ମିଡିୟମ୍ ଲୋ ରେ ବସେଇବ।
ମୁଁ କେବେ କହିନି ତ ମୁଁ ସେଥିପାଇଁ ପଚାରିଦେଲିି ଆଉ
ହଁ ମୁଁ ଆର ବର୍ଷ କରିଥିଲି ତ ଟିକେ ଆଇଡିଆ ଅଛି ଆଉ।
ହଉ ଭଲହେଇଥିଲା।
ହଁ କିନ୍ତୁ ଏ ବେଶୀ ଘିଅ ହେଇ ଯାଇଥିଲା ଆଉ।
ଆଚ୍ଛା ହଉ ହଉ ଠିକ ଅଛି ଆଉ, ଆଉ ରଜରେ ସବୁ ପ୍ଲାନିଂ କଣ?
କଣ?
ଆଉ ସବୁ ରଜରେ ମାନେ କଣ କୁଆଡେ ଯିବାର ଅଛି?
ପ୍ଲାନିଙ୍ଗ ସେମିତି କିଛି ନାହିଁ ଖରା ଯଦି ହେଲା ପ୍ଲାନିଙ୍ଗ ସବୁ ବନ୍ଦ। ଯଦି ଭଲ ପାଗ ହେଲା ତ ବହୁତ ପ୍ଲାନିଂ ହବ ଆଉ।
ଆଚ୍ଛା ହଉ ମୁଁ ସେଇ କଥା ପଚାରୁ ହେଲେ ନାଇଁ ମୁଁ ତ ଜାଣିନି ନା ମୁଁ କହିଲି ଟିକେ ପଚାରି ଦିଏ। କାଳେ ତମେ ଜାଣିଥିବ ଆ ନାଇଁ ଆମର କଣ ଖାଲି ଡ୍ରେସ ତ ପିନ୍ଧିବୁ। ଯିବୁ ଖାଲି ଗାଡି ଧରିକି ବୁଲିବୁ। ସଇଲା ସେତିକି ଫଟୋ ଉଠେଇବି ଆଉ କିଛି ମୁଁ ଜାଣିନି। ଆଉ ସେ ପିଠା ହେରିକା ଘରେ ଅଛନ୍ତି କରିବା। ସାନ ଯୋଉ ହେରିକା ଅଛନ୍ତି ସେ ବର୍ଷ କରିବେ ଆଉ।
ହଁ,
ହଁ, ହଁ ଏଥର ଦେଖିବା କହୁଛ ତ ଟ୍ରାଏ କରିବା।
ହଁ ଟ୍ରାଏ କଲେ ସବୁ ହବ।
ହଁ ହବନି କଣ ସେମିତି କଣ ଅଛି ଯେ ଟ୍ରାଏ ନକଲେ ହବନି ବୋଲି।
ହଁ,
ଆଉ ତଥାପି ରଜ କୁ କଣ ଶାଢ଼ୀ ହିଁ ନା ଡ୍ରେସ?
ଶାଢୀ ହେଇଛି ଡ୍ରେସ୍
ଆରେ ବାବାରେ ଲୋକଙ୍କ ପାଖରେ ଗୋ ଗୋଟେ ଗୋଟେ କରିବାକୁ ଟାଇମ ହଉନି, ଗୋଟେ ଗୋଟେ କରିବାକୁ ପିନ୍ଧିବାକୁ ବି ଟାଇମ
ଚାରଟା ର ଯାହେଲେ ଚାରଟା ଦରକାର ନା।
ଆଚ୍ଛା ହଉ ମାନେ ଏଠି ହଁ ମୁଁ ଶାଢୀ ଆଣିଛି। ଆଣିଛି ଆଉ ଆଣିବାର ବି ଅଛି।
ଆଉ ବ୍ଲାଉଜ୍ କରିସାରିଲଣି?
ନାଇଁ ଦେଇନି ଦେଖିବା ଦେବି ଗୋଟେ କାହାକୁ। କୁ କରିବା ପାଇଁ ଆଉ।
ହଁ,
ହୁଁ, ହୁଁ ଆଉ ଏମିତି ତ ଯଦି ଖରା ହବ ଗଲା।
ହଁ ଖରା ହେଲେ ଶାଢୀ ବି ପିନ୍ଧି ପାରିବନି।
କୋଉଠି କିି ମୁଁ ଖରା ହେଲେ ଆମ ଘରୁ ବାହାରି ଶାଢୀ ପିନ୍ଧିବା ତ ଦୂରର କଥା। ମଣିଷ ସେଇଠୁ ଅଧା ଅଧାରେ ଅଂଶୁପାତ ହେଇଯିବ ମଣିଷ ବି ଖରାରେ।
ହଁ,
ହୁଁ ସେ ଖରା ହେଲେ ଖାଲି ଖାଇବା ପିଇବା ପ୍ଲାନିଂ ଯାହା ରହିବ ବୁଲା ବୁଲି ପ୍ଲାନିଙ୍ଗ ବନ୍ଦ, ସେଇୟା ହବ ଆଉ। ଆଉ
ହଁ, ଆଉ, ଆଉ ତମେ କଣ ଜାଣିଛ ସେଇଟା କୁହ? ତମେ କୋଉ ରେସିପି ତମର ଭଲ ହୁଏ?
ମାମ ମୋର ଚିକେନ୍।
ହଉ ଚିକେନ କୁହ ରେସିପି ତାହେଲେ?
ହ ଫାଷ୍ଟ କଣ ଚିକେନ କୁ ଆଣିବ ମ୍ୟାରିନେଟ କରିକି ରଖିବ
ହଁ ମ୍ୟାରିନେଟ ରେ କଣ କଣ ପକେଇବ?
ହଁ ତେଲ ସୋରିଷ ତେଲ ପକେଇବ ଅଦା ରସୁଣ ପେଷ୍ଟ ଟା ପକେଇଦବ ଆଉ ତା ରେ ଲୁଣ ହଳଦୀ ଗୋଳେଇ କି କିଛି ସମୟ ରଖିଦବ। ତାପରେ ତେଲ ପକେଇକି ପିଆଜ ହେରିକା ପକେଇକି ଟିକେ ଭାଜିବ ତାପରେ ମସଲା ପକେଇକି କଷିକି ତାକୁ ପାଣି ତ ଦବାର ନାଇଁ ନା ମଝି ମଝି ତେଲ ଦେଇକି କଷିବ ହଁ କଷି କଷି ଆପେ ଆପେ ହେଇଗଲେ ହେଇଗଲା କଷା ଆଉ ସଇଲା ତା ସହିତ ସଇଲା ଗରମ ଚକୁଳି ଆଉ ଏଇଆ ତାପରେ ଏଥର ରଜ ଟା ବି ଭଲ ଇଏରେ ପଡୁଛି ନା ଫାଷ୍ଟ ଟା ଭଲ ବାରରେ ପଡୁଛି। ଆଉ ହଁ ଏଥର ମଟନ ବାରି ଏଥର ମଟନ ଚିକେନ ପୁରା ଉଡିବ ଶହେ ଶହେରେ
ହ
ହଁ
ହଁ ଆଉ
ଆଉ ଆଉ କୁହ କଣ?
ନାଇଁ ସେଇ କଥା ଆଉ କଣ ଅଛି ଆଉ ତମ ଆଡେ ହାଲ
ସବୁ ଭଲ ଆଉ।
ଆଉ ପବନ ଟା ତ ହଉନି କେତେ ଜୋରେ ଗରମ ଲାଗୁଛି।
ଆମ ଆଡେ ଗରମ ଲାଗୁଛି।
ଆଚ୍ଛା ଆଉ ମଆଡେ ବି ସେମିତି ଲାଗୁଛି କିନ୍ତୁ ଏସିି ସା ବରସେ ଏସିରୁୁ ପବନ ଆସୁନାହିଁ।
ହଁ
କେତେ ଟାଇମ ଏସି ଭିତରେ କିଏ ରହିବ ବାହାରକୁ ଆଇଲା ବେଳକୁ ସେ ନିଆଁ ଭଳିିଆ ଲାଗୁଛି କଣ ବି କରିବ? ହଉ ଆଉ ତ ତମେ ଖାଇବ କେତେ ବେଳକୁ?
ଖାଇବା ଦଶଟାରେ ଆଉ।
ଦଶ ଟା ନା ପର୍ଟିକୁଲାର ଟାଇମ।
ହୁଁ ଦଶଟା
ଓହୋ। ଆମର ସେଇ ଆଉ ତ ଖାଇ ଖିଆ ହବନି। ଐକଆ ଆଣିକି ଖାଇଥିଲୁ। ଆଉ କିଏ ଖାଉଛି ରାତିରେ।
ଆଉ
ସେଇ ଦଶଟା ବେଳକୁ ଶୋଇପଡିବୁ ଆଉ
ହଁ ସକାଳୁ ପୁଣି ଜଲଦି ଉଠିବା ନା।
ହୁଁ ସକାଳୁ ଉଠିଲେ ଟିଉସନ ବି ତ ଅଛି ନା
ହଁ
ହଁ
ହଁ ରଖୁଛି।
ହଁ ସନ୍ଦୀପ ସନ୍ଦୀପ କୁଆଡ଼େ ଗଲା
ଦଶ ମିନିଟ ହେଇଗଲା।